ହଁ କୁହ।
ହଁ ଶୁଣାଯାଉଛି।
ତମକୁ।
ହଁ ହଁ ଶୁଣଯାଉଛି।
ସେତେବେଳେ କାହିଁକି କଟିଗଲା ଆଉ।
ହଁ ମୁଁ ଏଇଖୁଣା କଥା ହଉଥିଲି କଟିଗଲା ଜଣା ପଡିଲାନି ଆଉ।
ହଁ ହଁ। ମୁଁ ଏଇଠି ଟିକେ ଗଢୁଥିଲି ଆଉ।
ହଁ ଆପଣଙ୍କ ଆଡେ ପାଗ କେମିତି ଅଛି ଆଜି?
ଖରା ହେଇଛି ଏପଟେ ଆଉ ତମ ସେପଟେ?
ହଁ ଏପଟେ ବି ଖରା ହେଇଛି ଆଜି।
ହଁ ଦି ତିନି ଦିନ୍ ପୁରା ବର୍ଷା ପାଗ ହେଇଥିଲା।
ହଁ ଏପଟେ ବି ସେମିତି ହେଇଥିଲା ଆଜି ଖରା ହେଇଛି ଟିକେ।
ଉଁ ତାହେଲେ ଶାଶୁ ଘରକୁ ଯାଇଛ ବୁଲିବା ପାଇଁ।
ହଁ ହଁ।
ଆଉ ଛୁଆ କଣ ପୁଅ ନା ଝିଅ କଣ ହେଇଛି? ପୁଅ ହେଇଛି ପୁଅ ହେଇଛି। ଆଚ୍ଛା, ଆଉ ଘରେ କିଏ କିଏ ଅଛନ୍ତି?
ଘରେ ଶାଶୁ ଶଶୁର ଦି ଯାଆ ଦେଢ଼ଶୁର ଅଛନ୍ତି ଆଉ। ମୁଁ ସାନ ଆଉ। ଆଉ ପୁତୁରାଟେ ଅଛନ୍ତି। ସେ ବି ପାଞ୍ଚ ବର୍ଷର।
ହଁ, ଆଉ ନଣନ୍ଦ ଅଛନ୍ତି ନା ନାଇଁ?
ନାଇଁ ନାହାନ୍ତି ଏ ତିନି ଭାଇ।
ଓହୋ ତିନି ଭାଇ ଖାଲି। ତମେ କଣ କରୁଛ ଗୃହିଣୀ।
ଏଇ ଗୋଟେ ଏଲ୍ ଆଇ ସି ର ଏଜେଣ୍ଟ ଅଛି।
ଆଚ୍ଛା ହୁଁ। ଗ୍ରାମ୍ୟ ବ୍ୟାଙ୍କରେ ଚାକିରୀ କରୁଛନ୍ତି ହଁ ହଁ। ଓହୋ ଆଚ୍ଛା।
ଆଉ ଆପଣ କଣ କରନ୍ତି?
ମୁଁ ତ ଏମିତି କହିବାକୁ ଗଲେ ଗୃହିଣୀ କିନ୍ତୁ ମୁଁ ମୋ ହଜ୍- ସ୍ୱାମୀଙ୍କର ଦୋକାନ ଅଛି। ସେଇଟା ବୁଝାବୁଝି କରୁଛି ଆଉ।
ହଁ ହଁ। ଅ ଘରେ ହିଁ ଦୋକାନ ଅଛି।
ମାର୍କେଟରେ ଅଛି। ଆଚ୍ଛା ଆଚ୍ଛା ହୁଁ।
ଆ ଘରେ କିଏ ସବୁ ଅଛନ୍ତି ଆପଣଙ୍କର?